ହଁ।
ହଁ ମାଉସୀ ନମସ୍କାର କଣ କରୁଚନ୍ତି?
ଝିଅ ଏଇ ରୋଷେଇ କରୁଛି ଆଉ।
ଓହୋ ଖାଇଲେଣି
ନା ଖାଇନେହି ସେ ପୁଅ ଝିଆଙ୍କୁ ସବୁ ଖାଇବାକୁ ଦଉଚି ଦେଇ ସାରିଲା ପରେ ଖାଇମି ଆଉ। ଗାଈଟା କଣ କହିଲ? ଏ ରୋଷେଇ ସେ ଗଛର ଛୁଇଁ ଦିଟା ହେଇଥିଲା
ହଁ,
ସେ ଛୁଇ ଦିଟା ଆଣିଲି, ବାଇଗଣ, ଟମାଟର ପକେଇକି ଆଉ ଭାଜିଲି ଆଉ ଆଳୁ ପକେଇକି ଆଜିିଲ ବି ସବୁ ଛୁଆ ପିଲା ପଖ ସଖାଳ ଭାଇଲେ
ଆଜ୍ଞା।
ପଖାଳ ଖାଇଲେ। ଆଉ ରୁଟି ଖାଇବ ଯିଏ ରୁଟି ହ ହୁଭ ଆଉ।
ଆଉ କଣ କୁହନ୍ତୁ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି।ଆଉ ଖାଇସାରିଲେଣି ଝିଅ।
ନାଇଁ ନାଇଁ ଖାଇନି ଟିକେ ଲେଟ୍ ଅଛି ଖାଇବି ଆଉ। ଏସବୁ କାମ ଫାମ ସାର ଟିକେ ଶୋଇଛି ଖାଇବି।
ଆ ଶୀଘ୍ର ଖାଇଦଉନା ନ ଖାଇଲେ ପେଟ ଗ୍ୟାସ୍ ହବ।
ଆଉ ଏଇ ବୋଉ ଖାଇବାକୁ ଦେଇନି। ଖାଇବ ଆ ବୋଉ ଟିକେ ଖାଇବା ରୋଷେଇ କରିବାକୁ ଲେଟ କରନ୍ତି। ଆଉ ଏଗାରଟା ହେଲାଣି ଏ ଖାଇବୁ ଆ
ହଉ ଖାଇଦିଅ ଶୀଘ୍ର ନ ଖାଇଲେ ଦେହ ଖରାପ ହବ
ହୁଁ ଆଉ କଣ କୁହ ଆଉ ମଉସା ଭଲ ଅଛନ୍ତି
ହଁ ହଁ ମଉଶ୍ ଭଲ ଅଛନ୍ତି ଆଉ ଟିକେଏ ମଉସାଙ୍କ ଦେହ ଖରାପ ଟିକେ ଶ୍ଵାସ ରହୁଛି ତ
ଆଜ୍ଞା ଆଜ୍ଞା
ଆ ସେଥିପାଇଁ ଟିକେ ତାଙ୍କ ଦେହ ଖରାପ ହଉଛି ଏଇ ଯାଇ ଯାଇଛନ୍ତି ଗାଧୋଇ ଗାଧେଇ ଯାଇଛନ୍ତି ଟିକେ ଲେଟ୍ କରିକି ଗାଧଉଛନ୍ତି ଆଉ
ଆଉ ଖରାଳୁ କୁ କଣ ରୋଷେଇ କରିବେ
ଖରା ବେଳକୁ କଣ ଆଜି ତ ଶନିବାରେ ଶନିବାରେ ଆମର ଆଇଁଷ ଆଇଁସ ହୁଏ ନା
ଆଛା ହୋଏ ନି
ଖାଲି କଣ ଡାଲି ତରକାରୀ ଇଆଡୁ ସିଆଡୁ ହବ ଆଉ ଡାଲି ତରକାରୀ ଚଟିନି୍ ଏଇଗୁଡା ସବୁ ହବ ଆଉ
ଆଉ ଆପଣ ପୁଅ ଝିଅ ସମସ୍ତେ ଭଲ ଅଛନ୍ତି।
ହଁ ହଁ ପୁଅ ମୁଁ ବଡ ପୁଅ ଜବ୍ କରିଛି। ଆଉ ସାନ୍ ପୁଅ ଅଛି ଇ ବିଏ ପାସ୍ କରିକି ରହିଛି ଇଣ୍ଟର ଫିଟଭୁ ଦଉଛି କୋଉଠି ଲାଗିଲେ ଦୁଃଖ ଯିବ। ଆଉ ଝିଅ ଦିଟା ବାହା କରିଚି
ଆଜ୍ଞା।
ଆଉ ବଡ ଝିଅର ଗୋଟେ ପୁଅ। ମଝିଆ ଝିଅର ବି ଗୋଟେ ପୁଅ ଆଉ ଗୋଟେ ଝିଅ ଅଛି। ତା ବହାଘର ହେବ। ଆଉ ବାହାଘର ହେଇ ସୀ ସାରିଲା ପରେ ତାପରେ ପୁଅ ବାଆଘର ହବ। ପୁଅ ବାହାଘର କରିସାରିଲେ ଟିକେ ହାତରୁ କାମ ଯିବ ଆଉ।
ନାଇ ମ ଆଜିକାଲି ବୋହୁ ମାନେ ଯୋଉ କାମ କରୁଛନ୍ତି
ବୋଉ ମାନେ କରନ୍ତୁ ନ କରନ୍ତୁ କଣ ବୋହୁ ମାନକ୍
ନାଇଁ ଆପଣ ବୋଉକୁ ଆପଣ ବୋଉ କ ଭଲ ଭଲ ପାଇବେ ବୋଉ ବି ଆପଣ ଭଲ ପାଇବେ ସବୁ ଭଲ
ହଁ। ଭଲ ତ ମୁଁ କାହାକୁ ଖରାପ ପାଏନା ମୁଁ ସମସ୍ତଙ୍କୁ ଭଲ ପାଏ। ଆଉ ବୋଉ ଯଦି ମତେ ଭଲ ନ ପାଇବ ତାକୁ କଣ କହିବି ଜବରଦସ୍ତ ମତେ ଭଲ ପା।
ଆଉ କଣ ବାଡିରେ ପନିପରିବା ସବୁ ଲଗେଇଛନ୍
ହଁ ବାରିରେ ଭେଣ୍ଡି ଲାଗିଛି ଆଉ ବାଇଗଣ ଲାଗିଛି। ବୋଇତାଳୁ ଲଗେଇଥିଲି ବୋଇତାଳୁ ହେଲାନି
ସବୁ ଚାଷ କିଏ କରିଛନ୍ତି।
ଏଇ ମଉସା କରନ୍ତି ଆଉ।
ହଁ।
ଆଉ ଶାଗ ଲାଗିଥିଲା ଖଡା ଶାଗ ନେଉଟିଆ ଶାଗ ସବୁ ଲାଗିଥିଲା।
ପାଗ କେମିତି ଆପଣଙ୍କ ସେଆଡେ
କଣ କଲୁ ଝିଅ?
କେମିତି ଆପଣ ଗାଡା
ପାଗ ଟିକେ କାଉଁଳିଆ ଅଛି- କାଲି ବର୍ଷା ତ ସକାଳେ ଟିକେ ବର୍ଷ- ସାହ- ଅନ୍ଧାର ଅନ୍ଧାର ହେଇଥିଲା ତାପରେ- ଟିକେ ଖୋଲିଗଲା-
ଆଜ୍ଞା ଆଜ୍ଞା ଆଜ୍ଞା ଆଉ କୁହ କୁହନ୍ତ-
ଆଉ ରଜରେ କଣ ସବୁ ପିଠା ପଣା କଲେ କୁଆଡେ ସବୁ ବୁଲି ବାକୁ ଗଲେ-
ଏ ରଜ- ଆମର ତ- ପୋଡ଼ ପିଠା ହେଲା ଆମେନ୍ ଆଉ- ପ- ପିଠା ହେଇଥିଲା ଆଉ ଆରିସାଣ ପିଠା ହେଇଥିଲା-
ଆଜ୍ଞା-
ଆଉ ଏଣ୍ଡୁରି ପିଠା ହେଇଥିଲା-
ଆଜ୍ଞା
ଆଉ ମଣ୍ଡା ପିଠା ହେଇଥିଲା ସବୁ ପ୍ରକାର ପିଠା ହେଇଥିଲା ଆଉ-
ଆଜ୍ଞା ଆଜ୍ଞା।
ପିଲାମାନେେ ଖାଇଲେ।
ସବୁ ଶିଖିଚି ଆଜିିକାଲିକା ଝିଅ ମାନେ ସିନା ଶିଖି ପାରୁନାହାନ୍ତି। ଆମେ ତ ଏବେ ସବୁ ଶି ଶିଖିଚୁ ନା ଆଗରୁ ସବୁ-
ହଁ।
ଏବେ ଖାଲି ଝିଅ ମାନେ ଖାଲି ମୋବାଇଲ ଧରିଲା ମାନେ ତାଙ୍କର ଗଲା।
ହଁ ଆଉ କଣ କୁହନ୍ତୁ -
ଚୁଲି ଟା
ସେ ନେବ।
ରୋଷେଇ ବା କଇନି-
ଖରା ବେଳକୁ କଣ କରିବେ-
ତରକାରୀ ଏଇ ସବୁ ନବ ଆଉ
ଘରେ ସବୁ କିଏ ଅଛନ୍ତି ଆପଣଙ୍କର କିଏ କିଏ-
ଆମର ପୁ ପୁଅ ଗୋଟେ ଯ ଜବ୍ ରେ ଅଛି। ଆଉ ଗୋଟେ ପୁଅ ଅଛି ଘରେ। ଆଉ କମ୍ପାନୀ ଚାକିରୀ କରୁଚି।
ଆଜ୍ଞା।
ଆଉ ଗୋଟେ ପୁଅ ଘରେ ଅଛି। ଆଉ ଦିଟା ଝିଅ ତ ବାହା ହେଇଯାଇଛନ୍ତି ଆଉ ଗୋଟେ ଝି
ହଁ ।
ସେଇଆ ଙ୍କୁ ନେଇକି ଆମ ସଂସାର ଆଉ-
ହୁଁ
ଆଉ କଣ କୁହନ୍ତୁ।
ଆଉ କଣ କହିବି ଝିଅ ଆଉ ଦେହପାତ ଭଲ ରହୁନି।
ହଁ ଏଇ ବୟସ ହେଲେ ସବୁ ସେମି ଏମିତି ହବ ଆଉ କଣ କରିବା।
ହଁ ବାଧ୍ୟ ହେଇକି ସବୁ କରିବା କଥା।
ଆଜ୍ଞା।
ମିଲା ଆଉ ଆଉ କଣ କରିବା।
ଆଉ କଣ କୁହନ୍ତୁ।
ଆଉ ଖାଇସାରିଲୁଣି ଝିଅ।
ନାଇଁ ଖାଇନି ଖାଇବି ଆଉ।
କଣ ଖାଇବେ ପଖାଳ ନା ରୁଟି କଣ ଖାନ୍ତି।
ଆଉ ମୁଁ ପଖାଳ ଖାଇନି ରୁଟି ଖାଇବି ଆଉ।
ରୁଟି ଖାଇବା ଆଉ ରୁଟି କଣ କ୍ଷୀର ଭଜା ଫଜା ନା ସନ୍ତୁଳା ଫନ୍ତୁଳା ହୁଏ ନା କଣ।
ହଁ ରୁଟି କ୍ଷୀର ଫିର ଖାଇବି ଆଉ।
କିଏ ରୋଷେଇ କରେ ତମ ଘରେ।
ହରେ ଆମର ବୋଉ ରୋଷେଇ କରନ୍ତି ଆଉ
ହଁ।
ହଉ ରୋଷେଇ କରନ୍ତିି।
ହଉ ତମେ ରୋଷେଇବାସ ଶିଖିଛ ନା।
ଥାଉଜ
ଜାଣିଛ ବୋଉ କେ ସାହାଯ୍ୟ କରନ।
ହଁ।
ଆଚ୍ଛା।
ଆଉ କୁଆଡେ ମାଉସ ସବୁ ରଜରେ ଲଉଲି କରିରେ ଗଲେ।
ବୁଲିବାକୁ ଯାଇଥିଲୁ ରଜରେ ଟିକେ ସେ ଆମ ଗାଁ ଗ୍ରାମ ଦେବ ଦୀକ ଟକେ ଯାଇଥିଲୁ। ଆଉ ସେ ବିରଜା କତିକି ଟ ଯାଇଥଥିଲୁ ଯାଜପୁରରୁ ଆମର ଯୋଉ ବିରଜା ପୀଠ ସେଠିକି ଟିକେ ଯାଇଥଥିଲୁ ବୁଲିିବାଲିକି ଆସିଲୁ ଆଉ।
ଆଉ ପୁଅ ଝିଅ ସବୁ ଭଲ ଅଛନ୍ତି।
ହଁ ହଁ ଭଲ ଅଛନ୍ତି ସବୁ ଆଉ।
ଆଉ କଣ କୁହ।
ଆଉ ବାପା କଣ କରନ୍ତି ଆମର
ବାପା ଆମର ବିଜନେସ୍ ଆଉ।
ବିଜନେ ଭାଇ ଭଉଣୀ କି ଏଇଟା ତମର।
ଭାଇ ଭଉଣୀ ଭଉଣୀ ପାଞ୍ଚ ବୋ ଭାଇ ଦଶ ଆଉ।
ଭାଇ ଦଶ।
ଦଶଟା ଖାଇବେ। ବିଶ ଚାସେ ହଁ-
ଦାଦା ବଡଆ ପ ପୁଅ ବୋଧି-
ହଁ ବାପା ହଉ ଦଡା ବାଖ ଖୁସି ସବୁ-
ହଉ ମିଶିକି ଜଏଣ୍ଟ ଫ୍ୟାମିଲି ବୋଧେ-
ହଁ-
ଆଚ୍ଛା ଆଚ୍ଛା ସମସ୍ତେ ମିଶିକି ରହିଛ ଚାରି ଦାଦା ବଡ ବାପା ସବୁ-
ଆ-
ଅଚ୍ଛା ତମ ବାପା କଣ ବଡ ନା- ସାନ-
ପ ଆସାନ-
ସାର ନ ବଡ ବାପା କଣ କରନ୍ତି-
ସେ ସବୁ ବିଜନେସ ଉପରେ ଆଉ-
ସମସ୍ତେ ବିଜନିସ୍-
ଆଚ୍ଛା
ଆଉ ଆପଣ ବାପ ଘର ସବୁ ଭଲ-
ହଁ ବାପାଘର ଭଲ- ଭଲ ବାପା ତ ନାହାନ୍ତି ଆଉ ବାପା ଘରକୁ- ତ ଆଉ କିଏ ଯାଉଛି- ବାପା ମା ଥିଲେ ଥିଲା ପର୍ଯ୍ୟନ୍ତ ଆ ବାପା- ତ ଘରକୁ- ଯିବା ଟା ଭଲ ଆବା- ବାପା ମା ଗଲା ପରେ ଆଉ କିଏ ବାପା- ସହୋହରକୁ ଯାଉଛି- ଭାଇ ବି ହଉଛ କିଏ- ତାଙ୍କର କ ମନ ହେଲେ ସମ୍ମାନ କରିବେ ମନ ହେଲେ ସମ୍ମାନ-
ଆ ଆଜ୍ଞା-
ଆଉ କିଏ ଯାଉଛି ତାଙ୍କ କତି କିି- ଏତ ହେଳ- ଖୋଜିବେ ଯିବାଟା ଠିକ-
ଆଉ ପନିପରିବା ସବୁ କଣ- ସ ମଗେଇଥିଲେ ଆ ସର ସେ କରି ଅଛନ୍ତି ନା ଖଆଳିିଲେ-
ହଁଁ ଫଳି ସାରିଲାଣି ବାଇଗଣ ଏବେ ଫଳୁଛି- ଶାଗ ଖାଇ ସାରିଲୁଣିୁ- ଭେଣ୍ଡି ବି ଫଳୁଛି ଭେଣ୍ଡି ଖାଇ ସାରିଲୁ ମୁ କେତେ ଆହୁରି ଫଳୁଛି-
ଆଜ୍ଞା
ଆଉ ଏଇ ଗଛ ବୁଚଛ ଟିକେ ଲଗେଇଛି- ଫୁଲ ଗଛ
ଓ ହୋ କି ଫୁଲ ଅଛ ସବୁ ଲଗେଇଛ?
ଏଇ ମନ୍ଦାର ଗଛ ସେ ସବୁ ପ୍ରକାର ଫୁଲ ଗଛ ସବୁ ଲଗା ହେଇଛି। ହେ ଯାଇକି ଟିକେ ପାଣି ଫାଣି ଦେଇକି ଆସିଲି ତ ଲେଟ୍ ହେଲାଣି ଖାଇନେଇ ଆଉ ଯାଉଚି ସେ ଗାଈ ଦୁଆଁ ହେଇଥିଲା କ୍ଷୀର ଟିକେ ଆଉଟୁଛି ଆଉଟି ସାରିଲା ପରେ ତାପରେ ଭାତ ବସେଇ ଦେଇ ଯାଇ ଖାଇବି ଆଉ।
ହଁ ହଁ ଗାଈ ଆପଣ ଦୁଆଳ ଅଛି
ହଁ ଗାଈ ଅଛି ବା ଗୋଟେ ଗାଈ ଅଛି ଆମର ଦୁଆଁ ହଉଛି ଗାଈ ଆଜିକାଲି ଗାଈ ନ ରଖିଲେ କ୍ଷୀର କଣ କିଣିକି
ନାଇଁ ନାଇଁ କିଣିକି ଖାଇ ହଉନି ସେ କ୍ଷୀରକୁ ପାଣି ଭାଣିଆ ଖଣିଆ ଦଉ ଚନ୍ତି
ପାଣି ଯେତିକି କ୍ଷୀର ସେତିକି ପାଣି ମିଶେଇକି ଦଉଛନ୍ତି ଆଉ ତାକୁ କଣ ତମକୁ ପୋଷେଇବ।
ଆମେ ନିଜେ ଗୋଟେ ଗାଈ ରଖିବା ତାର ଯତ୍ନ ନବା କ୍ଷୀର ଦୁଇଁବା ଖାଇବା ଆମର ସେଟା ଯେତେ ଶା ମିଳିବ
ଆଜ୍ଞା ଆଜ୍ଞା
ଆଉ କଣ କିଣା କ୍ଷୀରରେ ଦାମ୍ ଅଛି।